ହ୍ୟାଲୋ। ହଁ, ହଁ ହ୍ୟାଲୋ ନମସ୍କାର, ମ୍ୟାଡ଼ାମ କଣ କରୁଛନ୍ତି?
ନାଇଁ
ଓହୋ। ହଁ ମୁଁ ବି ଖାଇକି ଏବେ ଉଠିଲି।
ହଁ ଆଉ ସବୁ କଣ? ତମ ଗାଁ ର ଖବର ଟିକେ କୁହ?
ଗାଁ ରତ ମ୍ୟାଡାମ ଏବେ ବର୍ଷା ହଉଛି ଆମର ଜୋରରେ ଆଉ।
ହଁ, ହଁ। ଆଉ ଗାଁର କ ସବୁ ଫସଲ କର? ହୁଁ, ହୁଁ, ହୁଁ।
ହୁଁ ଗାଁରେ ଆମର ଫସଲ କଣ ଧାନ ଲାଗୁଛି, ଗହମ ହରିକା ହଉଛି। ମେନ ତ ଆମର ଧାମ, ଧାନ ଆଉ।
ହଁ, ହଁ।
ଆଉ ଆପଣଙ୍କ ଘରେ କେମିତି କଣ ରହୁଛି?
ଆମ ଏଡେ ଆମର ତ କୁହନ୍ତିନି ନଈକୂଳିଆ, ନଈ ଆମର ପାଖରେ ଅଛି। ଆମର ସବୁ ପ୍ରକାର ଫସଲ ସେଠି ହଉଛି। ଏ ସବୁ ପ୍ରକାର।
ଉଁ ବର୍ତ୍ତମାନ ନାଁ ଆମ ଗାଁରେ ପରିବା କହିଲେ ମାର୍କେଟ ସେତେ ଉଁ ବଜାର। ସେଟା କହିଲେ ହବ ବେପାରି ସବୁ ଆସିିକି ଘର କତୁରୁ ନେଇଯାଉଛନ୍ତି। ପରିବା ଯେମିତି କିି ଆମର ଏଇନା କାକୁଡି, ଝୁଡଙ୍ଗ। ପୁଟଳ ଆଉ କଣ ଜହ୍ନି, କଲରା। ଏବେ ସବୁ ପନିପରିବା ଅଛି ଶାଗ ବି ସବୁ ପ୍ରକାର ଶ ଶାଗ ଯେମିତି ନେଉଟିଆ ଖଡା ଏସବୁ ଶ୍ ଶାଗ ବି ଅଛି ଆମ ଗାଁରେ ଏବେ। ଆଉ ଧାନ ବି ବୁଣା ଯାଇଛି, ଆମର ଯାଜପୁର
ଆପଣଙ୍କ ଯାଜପୁର। ଉଁ ଯାଜପୁର କୋଉ କୋଉ ଜାଗା?
ସେମିତି କୁହନ୍ତିନି କୁହନ୍ତିନି ଏଥରେ ଆଡ୍। ଦସ୍ ଦିଅନ୍ତିନି।
ହ ହଉ କିଛି ଅସୁବିଧା ନାହିଁ ନାଇଁ।
ହଁ ହଁ ଆଉ ସିଏ ତାପରେ ସେ ଏ ସବୁ ଫସଲ ଫୁସଲା ହୁଏ। ଆଉ ଚାଷ ପାଇଁ ହିଁ ଆମ ଗାଁ ବଡ ଲୋକ। ଲୋକ ସବୁ ଲୋକ ବଡ ଲୋକ୍ ଧନୀ ଲୋକ।
ଆଜ୍ଞା ଆଜ୍ଞା।
ଆ ଆଉ ବାଦାମ ଚାଷ ଟା ବି ଭଲ ହୁଏ ଆମ ଗାଁରେ। ହଁ ଆଉ।
ଆଉ କଣ କହୁନାହାନ୍ତି, ଆମର ତ ଏଠି ଭୁବନେଶ୍ଵର ଆଉ ସ୍ମାର୍ଟ ସିଟି ଆଉ।
ଓ ହୋ ଆଉ ସେଠି ସବୁ କଣ କରୁଛ ସବୁ?
ଏଠି ଜବ୍ କରୁଛୁ ଆମେ ରିଲାନ୍ସ ରେ।
ହଁ।
ଆପଣଙ୍କ ମ୍ୟାଡାାମ ଜବ୍ କରନ୍ତି ନା ଗାଁରେ ଅଛନ୍ତି?
ନାଇଁ ମୁଁ ଟିକେ ବାହାରେ ଅଛି ଆନ୍ଧ୍ରରେ ଅଛି।
ଆଚ୍ଛା ଆଚ୍ଛା ଆନ୍ଧ୍ରାରେ।
ହଁ।
ଆଚ୍ଛା।
ଆନ୍ଧ୍ର ଆନ୍ଧ୍ରରେ ଅଛି ଆମେ ତ ଓଡିଆ ଆମେ ତ ଓଡିଆରେ ହିଁ କଥା ହବା।
ଓଡିିଆ ଭାରି ବଢିଆ।
ଭାରି ବଢିଆ ହଁ ହଁ ସେଇଟା ହିଁ ସତ। ସିଏ ଯିଏ ଉ ଗାଁରେ ଅଛି ଓଡିଶାରେ ଅଛି ସେଟାକୁ ସିଏ ବୁଝି ପାରିବେନି ଯେ ବାହାରେ। କୁ ଆସିଲେ ସେ ବୁଝିପାରିବେ ଯେ ଓଡିଶାର ମୂଲ୍ୟ କଣ?
ଆଜ୍ଞା।
ହଁ ଓଡିଆ ଭାଷାର ମୂଲ୍ୟ କଣ? ଆଉ ଓଡିଶାର ମୂଲ୍ୟ କଣ? ଯିଏ ବାହାରକୁ ଆସିବେ ସେ ଜାଣିପାରିବେ ଆଉ।
ମ୍ୟାଡାମ ଆପଣ ଏମିତି ଏଁ କଥା ହେଲାଣି କେତେଦିନ ଏମତି?
ହଁ ମୁଁ ଏଇ ତିନି ଦିନ ହବ ମୋର ଆଜିକି।
କଣ ପଇସା ଆସୁଛି ନା ଆସନି କିଛି?
ଏବେ କଣ ହବ ସେ ସବୁ ଏଥିରେ କଥା ହେବାନି ତମେ ଅଲଗା କଲ୍ କରିବ ଏଥିରେ କଥା ହବା। ଏଥିରେ ଏସବୁ କଥା ହେଇ ହବନି ହଁ ହଁ ନାଇଁ ତମର ରେ। ରେକଡ୍ ହଉଛି ତ ସେ ଭୟସ ଟା।
ସେଥିପାଇଁ ଏଥିରେ ଏସବୁ କଥା ହୁଅନ୍ତିନି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ। ଆଉ ତମ ଗାଁ ରେ ସବୁ କଣ, ହଁ ଶୁଭୁନି କି?
କୁହନ୍ତୁ? ଆଜ୍ଞା ଶୁବିଲା।
ମୁଁ କହିଲି, ମୁଁ କହିଲି ଭଲ ମନ୍ଦିର କଣ ସବୁ ଅଛି ତମ ଗାଁ ରେ?
ଭଲ ମ୍ୟାମ ଆପଣ ତ ଆମ ଘର ପାଖରେ ତ ପୁରୀ ଅଛି ଆଉ, ମହାପ୍ରଭୁଙ୍କ ଶ୍ରୀ ମନ୍ଦିର ଆଉ।
ଶ୍ରୀମନ୍ଦିର, ଯାହା ହଉ ତମେ ହେଲ ଧନୀ, ଯୋଉଠି କାଳିଆର ଆସ ଆଶୀର୍ବାଦ, କାଳିଆ ପାଖରେ ଅଛ, ତା ଉ ମନ୍ଦିରକୁ ହିଁ, ସେ ମାଟି ଟା ହିଁ ପବିତ୍ର।
ତ ପାଖାପାଖି ଅ
ଘର ପାଖରେ ମ୍ୟାମ୍ ଅଛି ଆମ ଘର ପାଖରେ କଣ କହିଲେ, ଏଇ କାକଟପୁର ମା ମଙ୍ଗଳା ଜାଣିଚନ୍ତି?
ହଁ ହଁ, ଶୁଣିଚି।
ହଁ, କାକଟପୁର ମା ମଙ୍ଗଳା ଯୋଉ ଆମ ଘରଠୁ ପାଞ୍ଚ
ଓ ହୋ, ହଁ।
ମନ୍ଦିର ଅଛି, ଆଉ ଟିକେ ଦୂର ହବ ଆଉ।
ଓ ହୋ। ସେଇଟା।
ହଁ, ଆପଣ ମ୍ୟାାମ କେବେ ଆସୁଛନ୍ତି ବୁଲିବା ପାଇଁ ପୁରୀ?
ହଁ ଯିବା, କାଳିଆର ଯେବେ ଡୋରି ଟାଣିବ ସେବେ ପଳେଇବା ଆଉ। ତା ଡୋଳି ଇ ନଟାଣିବା ଯାଏ କିଏ ଯାଇପାରୁଚି? ପଇସା ବି ପକେଟ ରେ ଏଇତି ଫୁଲ ପୁରେଇକି ରି ବସିଥିବ, ତା ଡୋରି ନ ଟାଣିଲା ଯାଏଁ ଯିବନି। କେଇ ଯାଇ ହବନି, ଆଉ ସିଏ ନଡାକିଲା ଯାଏଁ ହଁ ହଁ, ପୁରୀ ତିନି ଚାରି ଥର ଯାଇଚି, ଆଉ ସେ ତ ଡାକ୍ ଡାକରା ହେଲେ ତ, ବସିିବା ଜାଗାରୁ ଉଠିକି ମଣିଷ ଯିବ ଆଉ
ଆଜ୍ଞା ଆଜ୍ଞା, ଜଗା ନ ଚାହିଁଲେ କିଛି ହବନି ଆଉ।
କିଛି ହବନି, ଆଉ ସେ କୋଉ ଦିନ ଦେଖିବା ମତେ ଡାକୁଚି, ମୁଁ ସେଇ ଦିନକୁ ଅପେକ୍ଷା କରିଚି, ମୁଁ କାଳିଆ କତିକି ଯିବା ପାଇଁ ମୋର ଭାରିବି ଇଛା ‌। ସେଇଦ
ବହୁତ ଜଲଦି ରାଖି ଆଉ
ଅ ହଁ, ସେଇଟା ହଉ
ଇଏତ ମ୍ୟାମ୍ ବଡ ଠାକୁର, ଆଉ ବଡ ଠାକୁର ବଡ ଠାକୁର ସମସ୍ତଙ୍କ ମନ କଥା ବୁଝିପାରନ୍ତି ଆଉ।
ବୁଝିପାରନ୍ତି, ହଁ ହଁ ହଁ ସେ ମନୁଆ ଠାକୁର ଆଉ, ସେ ବୁଝିପାରିବେନି ମନ କଥା?
ଆପଣ ମ୍ୟାମ ଘର ଭିତରେ ଭାବି ଯାଇଥିବେ କି ମୁଁ ଜଗା ପାଖକୁ ଗଲେ, ଏଇଟା କହିବି, ଏଇଟା କହିବି, ଏଇ କ ଆପଣ ସେଠି ଯାଇକି, ସେଠି ଯାଇକି ତାଙ୍କୁ ଥରେ ଦେଖିଦେଲେ କିଛି କହିପାରିବେନି ଆଉ।
କିଛି କହିହବନି, କିଛି କହିପାରିବନି। ତାକୁ ତ ଦେଖିଲେ ଏକାଥରେ ମୋହ ହେଇଯିବ, କହିପାରିବନି ପା।
କିଛି ଆପଣ କହିପାରିବେନି, ଆପଣଙ୍କ ମନ ଦୁଃଖ କଷ୍ଟ ସବୁ ଭୁଲିଯିବେ। ଆଜ୍ଞା ଆଜ୍ଞା। ଆଜ୍ଞା, ଆପଣ ମ୍ୟାମ କେତେବେଳେ ଆସିବେ, ଆସିବେ ଯଦି
ହଁ ହଁ, ପୁ ନମ୍ବର ଅଛି, ମୁଁ ଗଲେ କଥା ହେଇକି ଯିବା ଆଉ।
ଆଜ୍ଞା ଆପଣ ଆସିବେ ଯଦି ଏଇପଟେ ଯୋଉ କାକଟପୁରୁ ମ ମା ମଙ୍ଗଳା ମନ୍ଦିର ଏଇଠି ଆପଣ ଦେଖିବେ ଏଇଠି ବି ମା ମଙ୍ଗଳା ମନ୍ଦିରରେ ବହୁତ୍ ଭଲ ମାନେ। ପ୍ଲେସ୍ ଟା ବହୁତ୍ ଭଲ ଅଛି ଆପଣ ଦେଖିବେ ଆସିକି ଏଇଠି।
ହଁ ହଁ ହଉ ସେଇଟା ଏଇ ମାସ କୁ ଦେଖିବା ଡିସେମ୍ବର ବଳୁକୁ ଆମର ଇଚ୍ଛା ଅଛି ଯିବା ପାଇଁ ସେ କାଳିଆ ଡାକିଲେ।
ମ୍ୟାାମ୍ ଏଇ ମାସରେ ବା ରଥଯାତ୍ରା ରଥଯାତ୍ରା ପଡୁଛିି ବା ଏଇ ମାସରେ।
ହଁ ହଁ ରଥଯାତ୍ରା। ରଥଯାତ୍ରା କୁ ଉ ଉ ଯାଇ ହବନି ବା। କାରଣ ମୋ ଶଶୁର ତ ଏଇ ବର୍ଷ ତାଙ୍କର ଦେହାନ୍ତ ହେଇଛି ନା ଆମେ କଣ ମନ୍ଦିର ଯିବାକୁ। ଆମର ଓଡିଆରେ ଆମେ ବର୍ଷ ସାରା ମନ୍ଦିର ଯିବାନି ନା।
ଆଜ୍ଞା ଆଜ୍ଞା।
ହୁଁ ସେଇ ଦେଖିବା ଡିସେମ୍ବର ବେଳୁକୁ।
ମାତା ମଠ ଦେଖିବେ ପୁରୀ ସି ବିଚ ଦେଖିବେ ସମୁଦ୍ର କୂଳରେ ଗାଧେଇବେ।
ହୁଁ ପୁରୀ ତ ବଢିଆ ହୁଁ ହୁଁ।
ସେଇ ପାଖାପାଖି ମାନେ ପୁରୀ ପାଖାପାଖିରେ ବହୁତୁ ଭଲ ଭଲ ପ୍ଲେସ୍ ଅଛି ଆପଣ ବୁଲିପାରିବେ ଆଉ। ଗୋଟାଏ ଥର ଆସିଲେ ଆପଣଙ୍କୁ ଘରୁକୁ ଆଉ ଯିବାକୁ ଇଚ୍ଛା ହବନି। ଆଜ୍ଞା ଆଜ୍ଞା। ଆଉ ମ୍ୟାାମ୍ ଆପଣଙ୍କ ଆଡେ ପାଣିପାଗ କେମିତି କଣ ଅଛି ଏବେ? କ ତାଙ୍କ।
ଏବେ ଏବେ ନା ଏବେ ବର୍ଷା ହଉ ହଉଚି ପା ଝିପିରି ଝିପିରି ବର୍ଷା ହଉଛି।
ଓହୋ ଆଚ୍ଛା ଆଚ୍ଛା।
ପୁରା ନିରଳା ଜାଗା କୁ ଯିବେ ଯେମତି ଅଲଗା କଣ୍ଠ କୋଉଠି ନ ଶୁଭିବ ରେ ରେକଡ ହଉଚି ନା। କଣ୍ଠଟା।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଶୁଭୁଛି ଆଉ ସାଙ୍ଗ ଘରିକା ଅଛ ନ୍ତି ଆଉ।
ଆଁ ହଉ ପୁରା ଏକା ବାଟ୍ ଯିବେ ଫେରେ ଏହେ କଥା ହେବେ।
ଯେମତି ରେକର୍ଡ ହଉଛି ତମର କଥା ଟା ଯେମତି ଅଲଗା କଣ୍ଠ କୌଣ କୌଣସି ଶବ୍ଦ ହିଁ ଶୁଭିବନି।
ଆଜ୍ଞା ମ୍ୟାମ୍।
ହଉ ହଉ ଫାଙ୍କା ହେଲେ ମୁଁ ଲଗେଇବି ଆଉ। ଆମର ହେଇଗଲାଣି ବଧେ ଟାଇମ୍ ରେ ହଉ। ଅହ। ହଉ ରଖୁଛି।
ଆଜ୍ଞା।
ରଖୁଚି ରଖୁଚି।
ହଉ ମ୍ୟାମ୍ ରଖିଦିଅନ୍ତୁ।
ହଁ।